ହାଲୋ କୁହନ୍ତୁ।
କଣ କରୁଛନ୍ତି ଆପଣ?
ମୁଁ ଏବେ ଘରେ ଅଛି। ଆପଣ କଣ କରୁଛନ୍ତି?
ମୁଁ ଏଇଠି ଟିକେ ବର୍ଷା ଟିକେ ଛାଡିଚି ଯେ ବସିଚି ବାହାରେ ଟିକେ ବୁଲୁଛି।
ଖାଇଥିଲେ କଣ?
ଖାଇଥିଲି ଇଟିଲି ଗୁଗୁନି। ଆପଣ?
ମୁଁ କ୍ଷୀର ବିସ୍କୁଟ୍ ଖାଇଥିଲି।
ଓ ହଁ ଆଉ ଆପଣଙ୍କ ଆଡେ ବର୍ଷା କେମିତି କଣ ହଉଛି?
ବର୍ଷା ତ କାଲି ରାତିଠୁ ଲାଗି କରିକି ରହିଛି ଏବେ ବି ହଉଚି।
ଓ ହଁ ବର୍ଷା ତ ଛାଡୁନି ଆମ ଆଡେ ବି। ଜୋରେ ସକାଳୁ ତ ହେଲା ହେଲା ଉଁ, ଜୋରେ ହେଲା। ତାପରେ ଏଇନା ଟିକେ କମିଛି। ଟିକେ ଟିକେ ଝିପି ଝିପି ପକଉଛି।
ନା ଆପଣଙ୍କ ସେପଟ ତ କମିଛି। ଆମ ଏପଟେ ଲାଗିକରି ରହିଛି ଜମା କମୁନି ବର୍ଷା।
ଓ ହଁ ଆଉ ଦେହ ପା ସବୁ ଭଲ ଛି?
ହଁ ଭଲ ଅଛି। ଆପଣଙ୍କର?
ହଁ ଭଲ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ, ହୁଁ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଅଛନ୍ତି ବାପା, ମା ଆଉ ଦିଦି ମୁଁ।
ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଏବେ ତ ରଜ ଗଲା ଝିଅ ମାନଙ୍କର ପର୍ବ। କେମିତି କଣ ପାଳନ କଲେ ରଜ?
ହଁ ରଜ ସେମିତି ଭଲ ହେଲା। ଏଁ, ସଜବାଜ ହେଇକି ଝିଅ ମାନେ ସବୁ ହଁ ଆମର ଏଠି ମହୋତ୍ସବ ପରେ ତିନିଟା ଜାଗାରେ ଦି ତିନିଟା ଜାଗାରେ। ଆ, ରଜ ମହୋତ୍ସବ ହୁଏ। ଦୋଳି ଫୋଳି ଲାଗେ ପ୍ରତିଯୋଗି ତା ହୁ ନାଚ, ଗୀତ, ଖେଳ ହ ସେଥିରେ ପୁଣି ଫା ସେକେଣ୍ଡ ବି ହୁଅନ୍ତି ଝିଅ ମାନେ। ହଉ ଏ ସବୁ ସବୁଆଡେ ଦୋଳି ଏଠି ଆମର ନୂଆ ମନ୍ଦିରଟେ ବି ଖୋ-ହେଇଚି ଏବେ ନୂଆ। ଆ, କାଲୁଣୀ ମାଙ୍କ ମନ୍ଦିର ସେଇଠି ବି ଏ ବର୍ଷ ନୂଆ। ଦୋଳି ପଡିଥିଲା, ବିଭିନ୍ନ ପ୍ରକାର ଦୋଳି।
ଆଚ୍ଛା।
ପିଠା ପଣା ସବୁ ବିଭିନ୍ନ ପ୍ରକାର ପିଠା ପଣା ସବୁ ତେବେ ହଁ ହେବେ। ଆଉ ଆପଣ ଗା
ଆଉ ଆପଣ ଏବେ କଣ ପଢୁଛନ୍ତି?
ମୁଁ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର୍। ଫାଷ୍ଟ ସେମିଷ୍ଟାର୍ ସରିଛି। ସେକେଣ୍ଡ ସେମିଷ୍ଟାର୍ ହବ। ହଁ ଆପଣ ଆପଣ କଣ କରୁଚନ୍ତି?
ମୋର ଏବେ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ହେଇଛି।
ଓହୋ। ହଁ ପ୍ଲସ୍ ଟୁ ସେକେଣ୍ଡ ଇୟର୍।
ହଁ।
ହୁଁ ପା ଭଲ ଲାଗି ମନ ଦେଇ ପାଠ ପଢ।
ହଁ। ବୋର୍ଡ ପରୀକ୍ଷା ଟା ଟିକେ କଷ୍ଟ କରିବାକୁ ପଡିବ।
ହଁ ଆଉ କଣ କୁହନ୍ତୁ? ଆଉ ଆପଣଙ୍କ ଚାଷ ବାସ କଣ ଲାଗିଛି? କଣ କରଚନ୍ ବାରିରେ?
ବାରିରେ ତ ସେମିତି ଆମର ସବୁ ଗଛ ଲାଗେ। ଆମର ବେଶୀ ଯୋଉ ଗୁଆ ଗଛ ଲାଗେ। ଗୁଆ ଗଛ ସବୁ ଲାଗିଲେ ଗୁଆ ଫଳ ଫଳିଲେ ସେଇଥିରୁ ଶୁଖା ହେବ ତାକୁ ବହୁତ ଟାଇମ୍ ପାଇଁ ଶୁଖା ହୁଏ ଖରାରେ। ଖରାରେ ଶୁଖି ଆସିଲା ପରେ ତାକୁ ଛଡ଼େଇକି ଆମର ବିକ୍ରି ହୁଏ ଆଉ ଘରେ ବାରିରେ ଏମିତି ସବୁ ଜହ୍ନି ଗଛ ଫୁଲ ଗଛ ହଉ ଆଉ ଶାଗ ଗଛ ସବୁ ଏସବୁ ହଉଛି ଏବେ ତ ବର୍ଷା ଜୋର ହଉଛି ଯାହା ଫଳରେ ଗଛ ସବୁ ଅଧିକ ପାଣି ପିଇକି ପାଣି ପାଇକି ବି କେତେ ଗୁଡ଼ଏ ଗଛ ସବୁ ପଚି ଯାଉଛନ୍ତି। ବର୍ଷା ତ ଆମର ଦି ଦିନ ହେଲାଣି ଲାଗିିକରି ରହୁଛି ଜମା ଛାଡୁନି ଆମ ଉପଟେ।
ବର୍ଷା ଦିନ ଟା ବି ନା ହେଁ ହଁ।
ଆପଣଙ୍କର କଣ କଣ ସବୁ ଚାଷ ହଉଛି?
ହଁ ଆମର ଏଠି ଆଗରୁ ଲାଗୁଥିଲା ଏବେ ଲାଗୁନି ଯେ ଗାଈ ଗୁଡା ପସି ଯାଉଛନ୍ତି ସେଥିପାଇଁ ବାପା ବା କିଛି ଲଗେଇ ନାହାନ୍ତି ଏଇ ବର୍ଷ ଖାଲି ଫୁଲ ଗଛ ଗୁରା ଲାଗିଛି। ସବୁ ସେ ଯୋଉ ଯୋଉ ପୂଜା କରନ୍ତି ଯୋରା ସେଇରା ଲାଗିଛି। ଆଉ ସଜନା ଗଛ ଏରା ସବୁ ଲାଗିଛି ଲଙ୍କା ଗଛ ଆମର ଲାଗିଛି। ଆଉ କିଛି ଲାଗନି।
ହୁଁ।
ଆଉ ଆମର ପହରଦିନ ବନ ମହୋତ୍ସବ ଗଲା ସେଇ ବନ ମହୋ ଉତ୍ସବରେ ହଉଛି ଆମର ଶାଗୁଆନ ଗଛ ଲିମ୍ବ ଗଛ। ଆଉ କରଞ୍ଜ ଗଛ ଏଇଟା ସବୁ ବଡ ବଡ ଗଛ ଯୋଉରା ସେରା। ସବୁ ସ୍କୁଲ ମାନଙ୍କୁ ଯାଇକି ସ୍କୁଲ କଲେଜ ମାନଙ୍କୁ ଯାଇକି ସମସ୍ତେ ଯାଇକି ଲଗାନ୍ତି ଛୁଆମାନେ।
ଆପଣଙ୍କୁ ସ୍କୁଲ ଲାଇଫ୍ ଅଧିକ ଭଲ ଲାଗୁଛି ନା ଏବେ କଲେଜ ଲାଇଫ୍?
ହୁଁ ଦିଟାଙ୍କ। ସ୍କୁଲ ରେ ଯେମିତି କଲେଜରେ ସେମିତି ଆଉ। ହୁଁ କିନ୍ତୁ ସ୍କୁଲ ଟାଇମ୍ ଟା ବେଶୀ ଟିକେ ଭଲ ଖେଳକୁଦ କରିବ ସାଙ୍ଗସାଥି ଗୁରେ।
ହଉ।
ହଁ। ହଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାପା ତ ବାହାରେ ରହୁଛନ୍ତି ମୋ ମା ଅଛନ୍ତି। ଜେଜେମା ଅଛନ୍ତି ମୋ ସାନ ଭାଇ ଭଉଣୀ ଆଉ ମୋ ବଡ଼ ଦିଦି ଯିଏ ସେ ବହାହେଇ ଜାଇ ଛନ୍ତି।
ଓହୋ‌। ହୁଁ। ଆଉ ଆପଣ ଆଡେ ରଥଯାତ୍ରା କେମିତି କଣ ହୁଏ ଟିକେ କୁହନ୍ତୁ?
ରଥଯାତ୍ରା ତ ଆମ ଏଠି ଗୋଟେ ମନ୍ଦିର ପ୍ରତିଷ୍ଠା ହବା ପାଇଁ ବହୁତ ଚେଷ୍ଟା ଟା ରହିଥିଲା। ଆମ ଏ ଘର ପାଖାପାଖି ଅଧା ହେଇକି ରହିଥିଲା ଏବେ ପୁରା ହେଇଗଲାଣି ଦି ବର୍ଷ ହେଲାଣି ଆମେ ସେଇଠିକି ଯାଉଛୁ ପାଖ ହେଉଛି ଯେହେତୁ କି ମହାପ୍ରଭୁଙ୍କ ଦର୍ଶନ ବି ମିଳୁଛି ଏବେ ତ ରଥଯାତ୍ରା ଆସିଲାଣି ଆମର ସେଇଠି ହବ ରଥଯାତ୍ରା ଆମେ ସମସ୍ତେ ମିଶିକି ଯିବୁ ମହାପ୍ରଭୁଙ୍କ ଦର୍ଶନ କରିବୁ। ରଥ ଟାଣିକିବୁ।
ଉଁ- ହୁଁ।
ଆଉ ବର୍ଷା ଦିନରେ, ଆପଣଙ୍କୁ କଣ ଖାଇବାକୁ ବେଶୀ ଭଲ ଲାଗେ?
ବର୍ଷା ଦିନେ ତ ଭଲ ଲାଗେ ସବୁ ଗରମ ଗରମ ଜିନିଷ ବେଶୀ ଭଲ ଲାଗେ। ଏମିତି ପକୁଡି, ବରା ଆଉ ମତେ ମୁଗ ଭଲ ଲାଗେ।
ହଁ।
ହୁଁ।
ଆଉ କଣ କୁହନ୍ତୁ?
ଆମର ତ ଆଜି ଆମ ଘର ପାଖରେ ଆମ ଅଫିସ ରେ ମୋ ବାପା ଯୋଉଠି ଜ ବ୍ କରୁଛନ୍ତି, ସେଇଠି ମନ୍ଦିର ଗୋଟେ ହେଇଛି। ହଁ ସେଇଠି ଏଇନା ଆଜି, ଆଜି ତା ସେ ମନ୍ଦିର ପ୍ରତିଷ୍ଠା ହଉଛି। ଯିବେ ସବୁ ଏଇନା, ଯିବେ ମା ହରିକା ସମସ୍ତେ। ହୁଁ କଳସ ବୁଡ଼ାନ୍ତିନି? ମନ୍ଦିର କଳସ ବୁଡେଇକି ଆସିବେ।
ହୁଁ
ଏ ପ୍ଲସ ଥ୍ରୀ ପରେ ଆପଣଙ୍କର କଣ କରିବାକୁ ଇଚ୍ଛା ଅଛି, କୋଉ ଲାଇନରେ ଯିବା ପାଇଁ?
ଦିଦି ମୁଁ ପ୍ଲସ ଟୁ ପରେ ଭାବିଥିଲି, କଣ କହିଲେ ନର୍ସିଂ କରିବା ପାଇଁ। କିନ୍ତୁ ବାପା ମତେ ମନା କଲେ, ତାପରେ ସି ଟିରେ ପକେଇଥିଲି ମୁଁ କମ୍ ମାର୍କ, ଆଉ ପାଞ୍ଚ ଛଅ ମାର୍କ ହେଇଯାଇଥିଲେ ହେଇଥାନ୍ତା। ଆଉ ଆସିଲାନି, ତାପରେ ଦେଖିବା କଣ ହଉଛି । ଭାବୁଛି ବି ଇ ଡି କରିବି, ତାପରେ ନହେଲେ କଥା କଣ କହିବା।
ଟିଚର ଲାଇନରେ ଯିବା ପାଇଁ ଇଚ୍ଛା ଅଛି।
ହଁ। ବାପା ତ କହୁଛନ୍ତି, ହଁ କି ମୁଁ ଯାହା କହୁଛି ସେଇ ଅନୁସାରେ ଚାଲେ। ଏଜୁକେସନ ଅନର୍ସ ରଖିଦେଲେ, ତାଙ୍କ ଇଚ୍ଛାରେ ସବୁ। ତା କହିଲେ ଏଜୁକେସନ ଅନର୍ସ ରଖ, ତୁ ଟିଚର ଲାଇନ୍ ରେ ଯା। ଆ
ଆପଣଙ୍କର କିଛି ମାନେ ସେମିତି ଇଛା ନାହିଁ କି କଣ କରିବା ପାଇଁ, ଖାଲି ବାପାଙ୍କ ଇଚ୍ଛାରେ ଯିବା ପାଇଁ।
ମୋର ତ ଇଛା ଯାହା ଥିଲା ସବୁ ଫାଷ୍ଟ ଟେନଥ ପଢ଼ିଲି, ଭାବିଲି ସାଇନ୍ସ ପଢ଼ିବି। ଏଁ ହଉଛି ଯାହା ହେଲେ, ଗୋଟେ କୋଉ ଲାଇନରେ ଗୋଟେ ଯାଇଥାନ୍ତି? ବାପା କହିଲେ କରନି ଆଉ। ପାରିବୁନି ଆଉ ହଉଛି ମୁଁ ବି ପଇସା ଏତେ ଖର୍ଚ୍ଚ କରିପାରିବିନି। ଆଉ ମୋ ଦିଦି ସେ ଗୋଟେ କମର୍ସ ପଢିଲା। ହଉଚି ତ ସେବେ ବାପ ବି କହିଲେ ମୁଁ ଟିଉସନ ପଇସା ବି ଦେଇ ପାରିବିନି ଆଉ ତୁ ଆର୍ଡସ୍ ପଢ଼, ଆର୍ଡସ୍ ପଢ଼ ଟି ଆର୍ଟସ୍ ପଢିଲେ ବି ବହୁତ କିଛି ମାନେ ହଁ ଅଛି
ହୁଁ- ହୁଁ।
ତାପରେ ଏ ଯୋଉ ଆଉ ପୁଅ ମାନେ ତ ଆଇ ଟି ଆଇ କରୁନାହାନ୍ତି, ତୁ କଣ କରିବୁ ଆଇ ଟି ଆଇ। ସେଠୁ ମନା କଲେ ସବୁ ଯାହା ହେଲେ ହେଲେ ମନା କରୁଚନ୍ତି।
ବାପାଙ୍କ ଇଚ୍ଛାରେ ଯିବା ପାଇଁ ପଡ଼ୁଛି।
ହୁଁ କିଛି ଇଚ୍ଛା ମୋର ପୁରା ହଉନି। ହଁ ଇଚ୍ଛା ରେ ସବୁ। ହଁ ହଁ କଷ୍ଟ କଲେ ସବୁ ହବ।
ଆଉ ବାଲିଯାତ୍ରା ଯାଆନ୍ତି ବୁଲିବା ପାଇଁ?
ହଁ ଆମର ଏଇଠି ଭୁବନ ରେ ହୁଏ ବାଲିଯାତ୍ରା।
କଣ କେମିତି ବୁଲାବୁଲି କରନ୍ତି?
ହଁ ସେମିତି ବାଲିଯାତ୍ରାରେ ସେମିତି ପଡ଼େ ଦୋକାନ ଫୋକାନ ସବୁ ପଡ଼େ। ହଁ ଗୋଟେ ବର୍ଷ ହେଇଥିଲା ଚା ତିନି ଦିନି। ଏମିତି ମହୋଉତ୍ସବ ପଡ଼ିଥିଲା। ଆ ଆସିଥିଲେ ସବୁ ମାନେ ଡ୍ୟାନ୍ସ ଫ୍ୟାନ୍ସ କରୁଥିଲେ ସବୁ। ଏମିତି ସବୁ ପ୍ରକାର ଦୋଳି ପଡ଼ିଥିଲା। ଏମିତି ପଡ଼ିଥିଲା ଆଉ ଏତେ ବି କାଇଁ ଇଏ ହେଇନି।
ହୁଁ।
ଆଉ
ସବୁଠାରୁ କୋଉ ପର୍ବଟା ଆପଣଙ୍କୁ ବହୁତ୍ ଭଲ ଲାଗେ?
ମତେ ଏଇ ରଜ ପର୍ବ ଟା ଭଲ ଲାଗେ ଟିକେ। ଆଉ ଆଉ ଟିକେ ରଥଯାତ୍ରା ଟା ଭଲ ଲାଗେ ମତେ ଆଉ କିଛି ଭଲ ଲାଗେନି ଏତେ ବି। ଆମେ ଇଏ ଆମେ ଯୋଉଠି ଅଛୁ କେଇ ନାହାନ୍ତି
ହୁଁ।
କି କଣ କେମିତି ସାଙ୍ଗସାଥି ଝିଅ ମାନେ ସା ଥିଲେ ଆମେ ଟିକେ ଖୁସି ମଜା ହେଇକି ସବୁ ମାନେ ଜାଣିଥାନ୍ତୁ ଯେମିତି ଜହ୍ନି ଓଷା କେମିତି କରନ୍ତି? ଫୁଣି ଖୁଦୁରୁକୁଣୀ ଏଇରା ସବୁ।
ଝିଅ ପିଲାଙ୍କ ମୁଖ୍ୟ ପର୍ବ ତ ଖୁଦୁରୁକୁୁଣୀ, କୁମାର ପୂର୍ଣ୍ଣିମା, ଏ ଯୋଉ ଆପଣ ଜହ୍ନି ଓଷା କହୁଛନ୍ତି। ଆପଣଙ୍କ ସେପଟେ ବୋଧେ ଜହ୍ନି ଓଷା ଏ କୁମାର ପୂର୍ଣ୍ଣିମା କୁ କୁହନ୍ତି।
ହଁ କୁମାର ପୂର୍ଣ୍ଣିମାରେ ଜହ୍ନି ଓଷା
ହଁ।
ମୁଁ ବି କେବେ ଦେଖିନି ବି ସେଇଟା କେମିତି କରନ୍ତି ଯାହା ଶୁଣିଛି। ମୋ ସାଙ୍ଗ ମାନେ ସବୁ କରନ୍ତି ସେମାନଙ୍କ ଘର ଗାଁ ଭିତର ଆଡ଼େ ନା ଆମେ
ଆପଣ କେବେ ଆପଣଙ୍କ ସେଇଠି କରିନାହାନ୍ତି ଘରେ କୁମାର ପୂର୍ଣ୍ଣିମା ଓଷା?
କୁମାର ପୂର୍ଣ୍ଣିମା କରିଚୁ। ହଁ ସେମିତି ଖାଲି ପୂଜା ଫୂଜା କରିଦଉ ନନାଙ୍କୁ ଡାକିକି ବ୍ରାହ୍ମଣଙ୍କୁ ଡାକିକି। ସେମିତି କଣ ଛେନା ହୁଏନି। ସେ କରି ପୂଜା କରିଦେଇ ଭସେଇ ଦଉ ଆଉ ଜାଣିନି।
ଖୁଦୁରୁକୁଣୀ ଓଷା କରନ୍ତିନି?
ହୁଁ କରୁଚୁ ଆଗରୁ ଯାହା ଭୋଗ ଏମିତି ଦେଇଦଉ ହଉଛି ବାହାରେ ସେଇ ସାହି ଭିତର ଆଡ଼େ ସେଇଠି ହଉଛି ପୂଜା କରିଦିଅନ୍ତି। ଏଇ ଏବେ ଆମେ ଦି ଜଣ
ଛୋଟ ଠାକୁର ଆଣିକି ସେମିତି ଖାଲି ପୂଜା କରିଦେଇକି ଇଏ କରିଦଉ। ବହି ପଢି଼ଦଉ। ଆଠଟା ଭିତରେ ଆମେ ପୂଜା ସାରି ଦଉ। ଦି ଜଣ ମଣିଷ ଆଉ କଣ ଆଉ କରିବୁ?
ହଁ।
ଛୁଆ ଥିଲେ ଟିକେ ଭଲ ଲାଗିଥାନ୍ତା।
ତାଙ୍କ ସହିତ ସବୁ ମିଶିକି କରିବାକୁ ଭଲ ଲାଗେ।
ହଁ। ଉଁ ଆଉ ଆପଣଙ୍କ ଆଡ଼େ?